ହଁ, କଣ କରୁଚ?
ହଁ ଏଇ ବସିଛି ଆଉ କଣ କରିବି। ଯୋଉ ଗରମ ହଉଛି। ଆଜି ଜାଣିଛନ୍ତି କଣ ହେଇଛି? ଆ ମୋ ମାମା ନା ଆପଣଙ୍କର ପୁରା ତାରିଫ୍ କରୁଥିଲା। ଜାଣିଛନ୍ତି?
କଣ ପାଇଁ କି?
ହଉଛି ଆପଣ ବୋଧେ ଆପଣ ଟିକେ ନା ଭିତର ଘରକୁ ଯାଇକି କବାଟ ଟା ଦେଇକି ବସନ୍ତୁ।
ହଁ, ମୁଁ ଭିତର ଘରେ ହିଁ କବାଟ ଦେଇକି ବସିଛି।
ଆଛା। ହଁ ମାମା କଣ ପାଇଁ ଆପଣଙ୍କ ତାରିଫ କରୁଥିଲା, କାହିଁକି ନା ଆପଣ ମାନେ ଆପଣ ଆ ଆପଣଙ୍କ ମାମାଙ୍କର ସବୁ କଥା ମାନୁଛନ୍ତି ଅକ୍ଷରେ ଅକ୍ଷରେ। ପୁଣି କଣ ହେଇଛି ନା ଆପଣ କୁଆଡେ ଘରର ସବୁ କାମ କରୁଛନ୍ତି। ଯେମିତିକି ହେଲା ଯେମିତିକି ଆପଣ ସକାଳୁ ଉଠୁଛନ୍ତି। ଉଠିଲା ପରେ ହଉଛି, ବ୍ରଶ କରିକି ଟ୍ୟୁସନ ଯାଉଛନ୍ତି ଆପଣଙ୍କର ଯୋଉ ଟ୍ୟୁସନ ସରିଲା ପରେ ଆପଣ ଆସୁଛନ୍ତି। ତାପରେ ବାହାରି ଭୁରିକି ଟିକେ ବ୍ରେକ୍ ଫାଷ୍ଟ୍ କରିଦେଇକି ଯାଉଛନ୍ତି ତାପରେ ବି ସ୍କୁଲ୍ ରୁ ଆସିକି ଆପଣ ଆଣୁଛନ୍ତି କଣ କହିଲେ ଲୁଗା ଆଣିବାକୁ ଆସୁଛନ୍ତି। ଏମିତି ସବୁ ଛୋଟ ବଡ କାମ ଆପଣ କରୁଛନ୍ତି। ବୋଲି ମୋ ମାମା ଆପଣଙ୍କର ଆଜି ବହୁତ ହିଁ ପ୍ରଶଂସା କରୁଥିଲା। ବୁଝିଲେ?
ହଁ, ମୁଁ ତ ଘରର ସବୁ କାମ କରିଦିଏ କାରଣ ମୋ ମାମା, ଆଗରୁ ମୋ ଭଉଣୀ କରୁଥିଲା। ଏବେ ମୁଁ କରୁଛି କାରଣ ମୋ ମାମା ପଳେଇଲା ଅଫିସ୍ ତାପରେ ବାବା ତ କିଛି କରିବେନି, ତାପରେ ଦିଦି ବି ପଳେଇଲା ତା ଡିଉଟି। କୁ ତାପରେ ମୁଁ ଘରେ ଏକୁଟିଆ ରହିଲି ତ ମୁଁ ସବୁ କାମ କରିବାକୁ ମତେ ହିଁ ପଡିବ। ତାପରେ ଏବେ ତ ମୁଁ ସବୁ ଘର କାମ କରି ଦଉଚି। ଆଉ ମତେ ଏବେ ରୋଷେଇ ବି ବହୁତ ଭଲରେ ଆସୁଚି ମୁଁ ଏଇନା ସବୁ ଘର କାମ କରି ଦଉଚି। ତାପରେ ମତେ ଆଉ ମାନେ ଘରେ ଯଦି କେଇ ରହୁ ବି ନାହାନ୍ତି ତାଏଲେ ମୁଁ କଣ ଗୋଟେ ବନେଇକି ଆରାମସେ ଖାଇଦେବି ଯୋଉଟା ମତେ ଆସିବ। ଏମିତି ମୁଁ ଛୋଟ ମୋଟ କାମ ବଡ କାମ ସବୁ ମୁଁ କରିଦିଏ।
ନା ନା ଏଇଟା ହଉଚି ଭଲ ଗୁଣ ଆପଣ ବେଶୀ ପ୍ରଶଂସା ପାଇବା କଥା। ସେଇ କଥା ହିଁ ମାମା କହୁଥିଲା କି ତାକୁ ତେଇଶି ବର୍ଷ ବୟସ ହେଇକି ଆ ସିଏ ଏତେ ସବୁ କାମ ଏତେ ଭଲ ସେ କରିଦଉଚି ଗୋଟେ ବି ଥର ବି କାହାକୁ ହଉଚି କମ୍ପ୍ଲେନ୍ କରୁନି। କି ହଉଚି ନା ମୁଁ ଏଇଟା କରିବିନି ମୁଁ ସେଟା କରିବିନି ଏମିତି କିଛି ବି କରୁନି। ହେଲେ ମାନେ ଅନ୍ୟମାନେ ଅନ୍ୟ କୋଉ ଝିଅ ହେଇଥିଲେ ଏତେ ଛୋଟ ବୟସରୁ ଜମା ବି ଏ ସବୁ କାମ କରିନଥାନ୍ତା ଆପଣଙ୍କର ସେଇଥିପାଇଁ ବହୁତ ତାରିଫ କରଥିଲା ଆଉ କହୁଥିଲା କି ଆପଣ ନା ବାଢିକି ଯେତେ ମାନେ ଚିନ୍ତାରେ ଆସୁଥାନ୍ତୁ କି ନ ଆସୁଥାନ୍ତୁ ମାନେ ଆଁ ଆପଣ ହଉଚି ମାନେ ବହୁତ ମାନେ ନିଜ ହାତରେ ବାଢିକି ଖାଇଦବା ହେଲା ଏମିତି ଛୋଟ ମୋଟ ଖାଇବା ନିଜେ ବନେଇ ଦବା ହେଲା ଆଉ ହଉଚି ଆ ଆପଣ ତ ଭଲ ପାନୀୟ ବି ବନାନ୍ତି। ଆଉ ଆପଣ ପାନୀୟ ବନେଇକି ହଉଚି ନେଇକି ବି ଯାଆନ୍ତି ସେଇ କଥା ହିଁ ମାମା ଆଜି କହୁଥିଲେ ଏଇଟା ମୁଁ ଠିକ କହିଲି ନା ଆପଣଙ୍କୁ ସବୁ ରୋଷେଇ ଆସେ କଣ କଣ ଆସେ?
ମତେ ଅଧିକ କିଛି ଆସେନି ମତେ ଯେତିକି ଭଲରେ ଆସେ ସେଇଟା ହଉ ଚି ଆଳୁ ଭର୍ତା। ତାପରେ ଏଁ ମ୍ୟାଗି, ଚାଉମିନ, ପାସ୍ତା ଆଉ ଆଉ କଣ ଆସେ ମତେ ଆଉ ଡାଲି କରି ଆସେ ତରକାରୀ ବି କରିଆସେ ତାପରେ ମୁଁ ଏ ନିଜେ ଘର ମାନେ ରୋଷେଇ ତ ବ ମାନେ ଆସ ଆସେ ସବୁ ଆସେ କିନ୍ତୁ ମାନେ ସେଟା ଭଲ ଲାଗିବ କି ନାଇଁ ସେଇଟା ମୁଁ କହିପାରିବିନି। ନହେଲେ ସବୁ ଜିନିଷ ମତେ ଭଲରେ ଆସେ। ତାପରେ ମୁଁ ସବୁ କାମ ସାରିକି ବୁଧବାର ଦିନ ସବୁ ଉଁ ଯୋଉ ଘ ବୁଧବାର ଦିନ ଘର ପୋଛି ଦିଏ କାରଣ ବ ତା ପରଦିିନ ଗୁରୁବାର ନା। ତ ଗୁରୁବାର ଆମର ସବୁବେଳେ ପୋଛା ହୁଏ ବୁଧବାର ଦିନ ମୁଁ ସବୁ କାମ ବୁଧବାର ଦିନ ପୋଛି ଦିଏ। ତାପରେ ମୁଁ ରାତିରେ ସମାନେ ସବୁବେଳେ ସବୁ ବାସନ ଗୁଡାକ ବି ମାଜି ଦିଏ। ତାପରେ ଆଉ ସବୁ କାମ ମାନେ ଘର ଓଳେଇବା ଲୁଗା ସଫା କରିବା ଲୁଗା ଶୁ ଖେଇବା। ତାକୁ ଶୁଖେଇକି ଭାଙ୍ଗିକି ରଖିବା ଏମିତି ମତେ ସବୁ କାମ ଆସେ। ତାପରେ ତମ ଘରେ ଗୋଟେ ଛୋଟ ପୁଅଟେ ଅଛି ସେଟା ବହୁତ ଦୁଷ୍ଟ ହଉଚି ନା।
ହଁ ମୁଁ ସେଇ ବିି ସେଇଥିପାଇଁ ଆପଣଙ୍କୁ କହୁଥିଲେ କି ତାର ଗୋଟେ କଣ ବ୍ୟବସ୍ଥା କରିବାକୁ ହିଁ ପଡିବ। ହଉ ଆଉ ଜାଣିଚନ୍ତି ମୋ ମାମା କହୁଥିଲା ଆପଣ ଯେତେବେଳେ ଛାତ ଉପରେ ଲୁଗା ଶୁଖା ହଉଥାଏ ଆପଣ ନା ସେ ଲୁଗାକୁ ସେଇ ସେ ମାନେ ସେଇ ଛାତ ଉପରେ ହିଁ ଛିଡା ହେଇକି ନହେଲେ ବସିକି ସେଇ ଯୋଉ ଗୋଟେ ଅଛି ଆମର ପିଢା ଟାଇପ ର କିନ୍ତୁ ବାର ବାରଣ୍ଡା ତ ନୁହଁ ସେଇ ଯୋଉ ରାକ୍ ଟାଇପ ର ଅଛି ସେଇଠି ବସିକି ଆପଣ ସବୁ ଲୁଗାକୁ ଏ ଏତେ ଭଲସେ ଭାଙ୍ଗିକି ଆ ତଳୁକୁ ଆଣିକି ଆପଣଙ୍କର ଆଲମାରିରେ ରଖନ୍ତି। ଏଇ କଥା ଟା ମତେ ବହୁତ ଭଲ ଲାଗିଲା ମାମାର ମାନେ ମାମା କଣ ଆପଣଙ୍କର ହିଁ ଏଇ କ କଥାଟା ମତେ ବହୁତ ଭଲ ଲାଗିଲା ମୁଁ ସେଇଥିପାଇଁ ଆପଣଙ୍କ ଉପରେ ବହୁତ ହିଁ ମାନେ ବହୁତ ହିଁ ଖୁସି ଆପଣଙ୍କ ଉପରେ ଏଇଟା ସତ କଥା ତାହେଲେ ନା ଆପଣ ଲୁଗା ସଫା ବି କରିଦଉ ଛନ୍ତି ଆଉ ଲୁଗାକୁ ଭାଙ୍ଗିକି ଆଣିକି ତଳେ ବି ରଖି ଦଉଛନ୍ତି ଭଲ କଥା ଏଇଟା ଭଲ ଆପଣ ଭଲ।
ହଁ ଏଇ ଆପଣଙ୍କ ମାମାଙ୍କ ଠାରୁ ହିଁ ଶିଖିଥିଲି କାରଣ ମୁଁ ଯେତେବେଳେ ଛୁଆଟେ ହେଇଥିଲି ସବୁବେଳେ ଦେଖେ ମୋ ମାମା ଆଣିକି ଯେତେବେଳେ ଲୁଗା ଶୁଖାଉଥିଲେ ମୋ ମାମା ଯେତେବେଳେ ଡି ଉଟି ଯାଉନଥିଲା। ମୋ ମାମା ଆସିକି ଲୁଗା ଶୁଖଉଥିଲା ତଳେ ହୁଁ ଯୋଉ ଶୁଖେଇ ଦଉଥିଲା ଶୁଖେଇ ସାରିକି ଘରେ ହିଁ ଆଣିକି ଭାଙ୍ଗୁଥିଲା। କିନ୍ତୁ ମୁଁ ସବୁବେଳେ ଯେତେବେଳେ ମୁଁ ଛାତ ପୁରକୁ ଯାଏ ତମ ଭଉଣୀର ତ ମୋର ଭଲରେ ମିଶୁ। ଯେତେବେଳେ ମୁଁ ଛାତ ଉପରକୁ ଯାଏ ସେତେବେଳେ ତାଙ୍କୁ ତମ ଭଉଣୀ ସହିତ ମୁଁ ଛାତ ଉପୁରକୁ ଯାଏ। ଯେତେବେଳେ ଦେଖିବି ଆଣ୍ଟି ଗଛରେ ପାଣି ଦିଅନ୍ତି। ପାଣି ଦେଇ ସାରିଲା ପରେ ସବୁ ତକ ଲୁଗା ନା ଆଗ ଲୁଗା ତୋଳି ଦିଅନ୍ତି ଲୁଗା ତୋଳିକି ତାକୁ ଗୋଟେ ଜାଗାରେ ରଖିଦିଅନ୍ତି। ତାପରେ ପାଣି ଗଛରେ ପାଣି ଦେବେ ପାଣି ଦେଇ ସାରିଲା ପରେ ସବୁତକ ଲୁଗାକୁ ସେଇ ଖରାରେ ଭାଙ୍ଗିବେ ଭାଙ୍ଗିକି ଘରକୁ ଆଣିବେ। ତାପରେ ମୁଁ ବି ତାଙ୍କ ଠାରୁ ଦେଖି ଦେଖି ମୁଁ ବି ସେୟା କରିଦେଲି। ଆଗରୁ ସିନା ଆଣ୍ଟି ପାଣି ଦଉଥିଲେ ଏବେ ତ ଅଙ୍କଲ ପାଣି ଦଉଛନ୍ତି ଅ ଙ୍କଲ ଯେତେବେଳେ ପାଣି ଦିଅନ୍ତି ସବୁବେଳେ ଏବେ ଯୋଉ ଖରା ହଉଛି। ଛାତ ଟା ବହୁତ ଗରମ ହେଇଯାଉଛି। ଅଙ୍କଲ ଯୋଉ ପାଞ୍ଚଟା ବେଳକୁ ପାଣି ଦଉଛନ୍ତି ସବୁବେଳେ ଛାତ ଧୁଅନ୍ତି। ସେଇ ଯୁଗୁରୁ ଘର ଟିକେ ଥଣ୍ଡା ବି ଲାଗେ। ଆଉ ଆଜି ତ କଣ ଏମତି ବର୍ଷା ଉଠେଇଛି। ଦେଖାଯାଉ ବର୍ଷା ହବ କି ନାଇଁ ବର୍ଷା ନହେଲେ ଆଉ କାଇଁ ଗଛରେ ପାଣି ଦିଆହବ।
ହଁ ମୁଁ ବୁଝିଲି ଏଇ ଯୋଉ ଗଛରେ ପାଣି ଦବା କଥାରୁ ବି ମୋର ମନେ ପଡିଲା ମାମା ଏଇ କଥାଟା ବି କହୁଥିଲା କି ଆପଣ ପର ଆପଣା ବୋଲି ଆପଣଙ୍କର କିଛି ନାହିଁ। ଆପଣ ଗଛ ଟା ହଉଛି ସଜିବ ମାନେ ଗଛରେ ବି ଜୀବନ ଅଛି ମଣିଷ ମାନଙ୍କ ଭଳିଆ। ତ ଆପଣ ଆମେ ଯେତେବେଳେ ନଥାଉ ଧର ଆମେ ସେଦିନ ଯୋଉ ଗାଁକୁୁ ଯାଇଥିଲୁ ଜାନୁଆରୀ ମାସରେ ଆପଣ ସେତେବେଳେ ବି ଗଛ ଆମର ସବୁ ଗଛକୁ ଆମେ କହିନଥିଲୁ ତଥାପି ବି ଆପଣ ସବୁ ଗଛକୁ ପାଣି ଦେଇଥିଲେ। ଗଛ ପୁରା ଯେମିତି ଆମେ ଛାଡିକି ଯାଇଥିଲୁ ସେମିତି ହିଁ ଥିଲା ଏବେ ସବୁଦିନ ବି ଯୋଉ ଖରା ଛୁଟି ହେଲା ଆପଣ ସବୁଦିନ ବି ଗଛରେ ପାଣି ଦଉଥିଲେ। ମୋ ବାପାଙ୍କ ସହିତ ମିଶିକି, ଏଇ ରା ମତେ ବହୁତ ଭଲ ଲାଗିଲା ଆଉ ଆପଣ ବି ଗୋଟେ ଦି ଏଟା ଗଛ ଆଣିକି ବୋଧେ ରଖିଛନ୍ତି ମୋ ମାମା ଯେହେତୁ ଆପଣଙ୍କୁ କହିଥିଲା ଉପରେ।
ହଁ ମୁଁ ଖାଲି ଗୋଟେ ମନ୍ଦାର ଗଛ ହି ରଖିଛି। ଆଉ ସେଇଟାକୁ ତ ମୁଁ ଖାଲି ନେଇକି ଲଗେଇଛି କିନ୍ତୁ ତ ତାକୁ ପାଣି ଦେଇକି ତାକୁ କୁ ବଞ୍ଚେଇଛନ୍ତି ତ ଅଙ୍କଲ ଆଉ ଆଣ୍ଟି ହିଁ। ତ ମୁଁ ଖାଲି ଗଛ ଟା କିଣି ଦେଇକି ରଖିଦେଲେ ହବ କି ତାର ପୁଣି ଯ ତ୍ନ ନବାକୁ ପଡିବ ନା? ମୁଁ କିନ୍ତୁ ମୋ ପାଖରେ ଟାଇମ ହଉନି ବୋଲି ମୁଁ ଦେଇ ପାରୁନି। ସେଇ ଯୁଗୁରୁ ମୁଁ ଛାତ ଉପରେ ରଖିଦେଲି ଅଙ୍କଲ ସବୁବେଳେ ପାଣି ଦଉଛନ୍ତି। ଆଉ ଆମେ ଛରେ ଛାତ ଉପରେ ହଳଦୀ ଗଛ ଲଗେଇଥିଲୁ ସେଟା ମାନେ ପୁରା ହଳଦୀ ପୁରା ମେଞ୍ଚି ବାହାରିଥିଲା। ତାପରେ ସେଇଠି ଯୋଉ ଆମେ ସୋରିଷ ଗଛ ବି ଲଗେଇଥିଲୁ। ତାପରେ ସୋରିଷ ଗୁଡାକ ବି ବହୁତ ବାହାରିଲା ସୋରିଷ ଗୁଡାକ ବୋଧେ ମାନେ ଶହେ ଗ୍ରାମ ଖଣ୍ଡେ ବାହାରିଛି। ଆଉ ଆପଣଙ୍କ ଭଉଣୀକୁ ବୋଧେ ଡ୍ୟାନ୍ସ କରିବାକୁ ବହୁତ ଭଲ ଲାଗେ?
ହଁ ମୋ ଭଉଣୀ ତ ଗୋଟେ ପାଗଳଟେ ସିଏ ନା ଛାତ ଉପରେ ବି ଯାଇକି ମନକୁ ମନ ହଉଚି ହେଇଁକି ନାଚେ ପୂଜା ଆପଣ କେବେ ଦେଖିଛନ୍ତି ତାକୁ?
ହଁ ଏଇଠି ମୁଁ ସେମିତି ଷ୍ଟାଣ୍ଡ ଫ୍ୟାନ ଟା ଦେଇକି ବସିଛି। ସେ ଷ୍ଟାଣ୍ଡ ଫ୍ୟାନ ଟାକୁ ବନ୍ଦ କରିକି ଯାଇକି ନାଚୁଛନ୍ତି ପାଗଳଙ୍କ ଭଳିଆ। କହୁଛନ୍ତି କି ମତେ ଏମିତି ନାଚିବାକୁ ଭଲ ଲାଗେ ତାପରେ ସେ ଯୋଉ ଛୋଟ ଛୁଆ ଟା ଅଛି ତାକୁ ଭୂ ତ ହେଇକି ପୁଣି ଡରଉଛନ୍ତି ମାନେ ଚୁଟି ପୁରା ଆଗକୁ ଖୋଲି ଦେଇେଇଛନ୍ତି ତାଙ୍କୁ ଭୂତ ହେଇକି ଡରଉଛନ୍ତି ସିଏ ଏବେ ଚିଲଉଛି। ଆପଣଙ୍କ ଭଉଣୀ ବି ଟିକେ ମାନେ ପାଗଳଙ୍କ ଭଳିଆ ନା?
ହଁ ତାକୁ କୁହ କି ସେ ତ ତାର ତ କିଛି କାମ ଧନ୍ଦା ନାହିଁ ଆମେ ମାନେ କାମ କରୁଛୁ ସେଥିରେ ବି ସିଏ ଆସି କି ଆମ ମାନଙ୍କୁ ହଇରାଣ କରୁଛି ଏଇଟା ଭଲ କଥା ନୁହଁ ତାକୁ କୁହ ଏବେ ଯାଇକି ଗଛରେ ପାଣି ଦବ।
ତ ଥରେ ଏଇ ପହର ଦିନ ଏଇ ଚାରି ପାଞ୍ଚ ଦିନ ପୂର୍ବରୁ ଅଙ୍କଲ ଯୁ ଗାଁ କୁ ଯାଇଥିଲେ ସିଏ ମତେ ଡାକିକି କହୁଛନ୍ତି କି ଯେ ଖୁସି ଆସେ ଟିକେ ଆମ ଛାତ ଉପରେ ପାଣି ଦେଇଦବୁ ଆ ଯୋଉ ମୁଁ କାମ କରିବି ମୋର ଟିକେ ତ ଆସ ପାଣି ଦେଇ ଦବୁ ମୁଁ କହିଲି ତମେ ଦଉନ? ନା ମୁଁ ଦେଇପାରିବିନି ମତେ ଥକ୍କା ଲାଗୁଚି ତାପରେ ତମ ଝିଅକୁ ନାଚିବାକୁ ବି ମାନେ ସେ ଯୋଉ ଏବେ ଯୋଉ ଭଳିଆ ହଉଛନ୍ତି। ତାଙ୍କ ମୁଡ୍ ଭଲ ଥିଲେ ସେ ଭଲ ତାଙ୍କ ମୁଡ୍ ଖରାପ ହେଇଗଲେ ମାନେ ପୁରା ଶଇଲା। ତାଙ୍କ ମୁଡ୍ ଯିଏ ଖରାପ କରିଥିବା ତା ବେଳା ପୁରା ଖରାପ।
ଛାଡ ଆଉ ତା କଥା ଆଉ କଣ କହିବି ସେ ତ କାହାକୁ ବଡ ସାନ ବୋଲି ମାନୁ ସେ ତାର ଯାହା କରୁଛି କରୁ ମାଟି ହଣା କାମ ଟା ଯେମିତି ଫୁଲରେ ମାନେ ଗଛରେ ପାଣି ଦବା ସେଇ ଫୁଲ ଗଛ ସହିତ ଫଟୋ ଉଠେଇଲା ବେଳକୁ ଠିକ ଅଛି। ହେଲେ ଗଛରେ ପାଣି ଦବା ପାଇଁ ସେଇଟା ତାକୁ ଆଉ ସମୟ ହଉନି ଫୁଲରେ ଗଛରେ ଇଏ କଲା ବେଳକୁ ଠିକ୍ ଅଛି ଏତିକି ତାକୁ ଜଣା ପଡୁନି। ଏବେ ଆମେ ଦି ଜଣ ଚାଲ ଯିବା ତାକୁ ହିଁ କହିବା କି ତୁ ହିଁ ପାଣି ଦେ କାରଣ ବା ବାପା ବି ନାହାନ୍ତି ମାମା ବି ଯାଇଛି ଚାଲିବାକୁ ଆମେ ଦି ଜଣ ବି ଦି ଜଣଙ୍କ କାମରେ ଯିବା। ସେଥିପାଇଁ ତାକୁ ହିଁ କହ କିି ସେ ଗଛରେ ପାଣି ହିଁ ଦବ। ଆଉ ଯଦି ପାରିବ ବି ସେ ଛୁଆଟାକୁ ବି ନେଇଯିବ ବୁଝିଲେ?
ହଁ ହଉ ରଖୁଚି ଆଉ କେବେ କଥା ହବା।
ହଁ ଠିକ୍ ଅଛି ମୁଁ